ହ୍ୟାଲୋ।
ହଁ ହ୍ୟାଲୋ।
ହ୍ୟାଲୋ।
ହଁ।
ଜୟ ଜୟ ଜଗନ୍ନାଥ ଦିଦି କଣ କର୍
ଜୟ ଜଗନାଥ।
ଞ୍ଚ ହଁ ଆପଣଙ୍କ ଆପଣଙ୍କ ଭୟସ୍ ବସିଚନ୍ତି ଜାଣିଚନ୍ତି ମୁଁ ନୁହଁକି ସମ୍ବଲପୁର ବୁଲିବାକୁ ଆସିଚି।
ସମ୍ବଲପୁର ଯାଇଚନ୍ତି?
ହଁ ଆଉ ବଢିଆ ବଢିଆ ଜାଗା ମାନେ କଣ କହିବି ଆଉ ଏତେ ବଢିଆ ବଢିଆ ଜାଗା ମୁଁ ବୁଲିବାକୁ ଆସିଛି। ସମ୍ବଲପୁରର ଆପଣ ଯଦି ଫ୍ରି ହେବେ ତାହେଲେ ମୁଁ ଆପଣଙ୍କୁ ସବ୍ ସମ୍ବଲପୁରର ମୁଁ ବୁଲିବାକୁ ଯାଇଚି କୁଆଡେ କହିଲି ଯୋଉ ଏଇଟା ଆମର ହୀରାକୁଦୁ ବନ୍ଧ। ଆଉ ଗୋଟେ ହୁମାରର ବକ୍ରିମ ବକ୍ର ମନ୍ଦିର। ହଁ ଆମର ଯୋଉ ମହାନଦୀ ଇ ଉପରେ ହେଇଚି। ଆରେ ଏଠି ଜାଣିଚ ନା ମାନେ ବୁଲେଇବା ପାଇଁ ବି ହାଁ
ଆଉ ସମ୍ବଲେଶ୍ୱରୀ ମନ୍ଦିର ଗଲେଣି କି ନାଇଁ?
ନାଇଁ ସମଲେଶ୍ଵରୀ ମନ୍ଦିର ଯାଇନି। ଆରେ ମୁଁ ସମ୍ବଲପୁର ମାନେ ଆସିଥିଲି ମତେ ନୁହେଁ କି ଯୋଉ ଭଳିଆ ଏଠି ବୁଝଉଛନ୍ତି ମାନେ ରୁହ ରୁହ ମୁଁ ତମକୁ କହୁଚି। କହୁଛନ୍ତି। ଯୋଉଡ଼ା ଗୌରବମୟ ରୋଚକ ଅଟେ ପୁରାତନ କାଳରେ ହୀରାଖଣ୍ଡ ଭାବରେ ଜଣାଶୁଣାଥିଲା। ଏଠାରେ ମହାନଦୀ ଅମୂଲ୍ୟ ହୀରା ମିଳୁଥିଲା ଆର ମହାନଦୀରୁ ଅମୂଲ୍ୟ ହୀରା ହୀରା ମିଳୁଥିଲା ମାନେ କଣ ତାମାନେ କଣ ହୀରା ବ୍ୟବସ୍ ବ୍ୟବସାୟ କରୁଥିବା ଲୋକଙ୍କୁ ମହାନଦୀ ଭିତରେ ବୁଡ଼ିକି ରହୁଥିଲେ ଛାଡ ଲୋକ କୋ ମାନଙ୍କୁ ତ ଜାଣିଛ ବଢେଇ
ହଁ ହଁ।
ଡ ହଁ ବୋହୁତ ବଢିଆ ବଢିଆ ରାଗା ଯି ଯିବା ଏଠି ମାନେ ସୁନ୍ଦର ସୁନ୍ଦର ଜାଗା ମୁଁ ଯେତିକି ଦେଖିଲି ଆଉ ଏଠି ଜାଣିଛ ନା ଅଧିଷ୍ଠାତି ଦେବୀ ଅଛନ୍ତି ସମଲେଇ, ଆଜ୍ଞା
ହୁଁ ମୁଇଁ ନେବ ତ ବର୍ଷା ହୋଉଚି ସେଠିକା ପରିବେଶ ତ ପୁରା ବୋହୁତ ଭଲ ଥିବ।
ଏଠି ଏବେ ଟିକେ ସନ୍ଧ୍ୟାବେଳଳେ ଟିକେ ଛାଡିଚି ଭଲ ଲାଗୁଚି ସବୁଆଡେ ଭଜନ କୀର୍ତ୍ତି କୀର୍ତ୍ତନ ଚାଲିଚଛି ମନ୍ଦିରରେ ସମବଲେଶ୍ୱରୀଙ୍କର ଗୋଟେ ଧଳା ମନ୍ଦିର ବହୁତ ସୁନ୍ଦର ଲାଗୁଚି ଚାରିପଟ ଯାକ। ପୁରା ଗଛରେ ଭର୍ତ୍ତି ଆଉ ଟିକେ ଟିକେ ବର୍ଷା ଛାଡିଚି ଚାହା ଟିକେ ପିଇଲେ ପୁରା ଇଛା ମାନେ ମନ ଲାଗୁଚି ଗଳି ଗଳି ଯେମିତି ବନାରସ ବୁଲୁଚି ସେଇଭଳିଆ
ଓହୋ।
ହଁ ବଢ଼ିଆ ସୁନ୍ଦର ଜାଗା ଆଉ ଜାଣିଛ ମାନେ ଏଠି ମୁଁ ପଚାରୁଥିଲି ମାନେ ଜଣେ ଜଣେ ମଉସାଙ୍କୁ ପଚାରୁଥିଲି ସିଏ କହୁଥିଲେ ମନ୍ଦିର ପାଖ ଥରେ ହେଲା ସେ ମଉସା କହୁଥିଲେ କି ସି ଏଠାକାର ଯୋଉ ଅର୍ଦ୍ଧିଷ୍ଟିତ୍ରୀ ଦେବୀ ସମଲେଇ ଅଛନ୍ତି ତା ଙ୍କ ନାଁ ଅନୁସାରେ ସମ୍ବଲପୁର ହେଇଚି ହେଲା। ଆଉ ଏଇଟା ନା ଷୋଳଶହ ଖ୍ରୀଷ୍ଟାବ୍ଦରେ ଚୌହାନ ବଂଶର ରାଜା ବଳରାମ ଦେବ ଙ୍କ ର ଦ୍ଵାରା ହିଁ ରାଜ୍ୟର ପ୍ରତିଷ୍ଠା ହେଇଥିଲା।
ଓହୋ।
ଆଉ ମାନେ ଏତେ ମାଇଥୋଲୋଜିକାଲ ମାନେ ଯେମିତି ଇଏ ନୁହଁ କି ଭାଗ ମହାଭାରତ ତ ଭାଗବତ ଭଳିଆ ଇଏ ଗୋଟେ ଯେମିତି ମାନେ କା ମାନେ କାହାଣୀ ଅନୁସାରେ ବଳରାମ ବଳରାମ ଦେବ ଥରେ ନୁହ ଶିକାର କରିବାକୁ ମହାନଦୀ କୂଳରେ ଜଙ୍ଗଲ ଆସିଥିଲେ ସେଠାରେ ସେ ଅଲୌକିକ ଦୃଶ୍ୟ ଦେଖିଲେ ତାଙ୍କର ଏକ ଛୋଟ ଶସା ତାଙ୍କର ଶିକାରୀ କୁକୁର ମାନଙ୍କୁ ଗୋଡଉଥିଲା ଏଇ ଦୃଶ୍ୟ ଦେଖି ରାଜା ବୁଝିପାରିଲେ ଯେ ମା ଟି ଏଠାର ସାଧାରଣ ନୁହେଁ ଆଉ ୟ ହୋଉଚି ବୀରତ୍ଵ ଆଉ ଶକ୍ତିର ଭୂମି। ସେଇଦିନ ରା ସମଲେଶ୍ଵରୀ ରାଜାଙ୍କର ସ୍ୱପ୍ନରେ ଆସି ମହାନଦୀ କୂଳରେ ଥିବା ଏକ ଶିମୁଳି ଗଛ ମୂଳେ ତାଙ୍କୁ ପୂଜା କରିବାକୁ ଏବଂ ସେଠାରେ ଗୋଟିଏ ରାଜଧାନୀ ଗଢିବାକୁ ନିର୍ଦ୍ଦେଶ ଦେଲେ। ରାଜା ସେଠାରେ ମାଙ୍କର ମନ୍ଦିର ନିର୍ମାଣ କଲେ ଆଉ ସେଇ ଦିନ ଠାରୁ ମା ସମଲେଇ ସମ୍ବଲେଶ୍ଵରର ଇଷ୍ଟ ଦେବୀ ଭାବରେ ପୂଜା ପାଇବା କୁ ଆସୁଛନ୍ତି। ମାନେ ଶୁଣିକି ମତେ ଲାଗିଲା ଏଠି ଗୋଟେ ଫିଲ୍ମ ବି ହେଇଯିବ।
ହୁଁ ହୁଁ।
ସତ କଥା ନୁହେଁ, ଆରେ ବଢିଆ ଲାଗିଲା। ମାନେ ମୁଁ ଭାବିଲି ମାନେ ଏମିତି ଗୋଟେ ମିଛ କଥା କି କଣ ହେଇ ଥିବ ମାନେ ଯେମିତି ଆମେ ଏଆଇରୁୁ ଶୁଣୁଛେ। କିନ୍ତୁ ସେଠାକାର ମଉସା ବି ସେମିତି କହିଲେ। ଆଉ ତ ଜାଣିଥିବ ଇତିହାସରେ ସମ୍ବଲପୁରର ବୀରତ୍ଵ ର କାହାଣୀ ପରିପୂର୍ଣ୍ଣ ଏଠାରେ ବୀର ସୁରେନ୍ଦ୍ର ସାଏ ବ୍ରିଟିଶ ଶାସନ ବିରୁଦ୍ଧରେ ସମ୍ବଲପୁରରୁ ବିଦ୍ରୋହ ଆଉ ବିଗୁଲ କରାଇଥିଲେ। ଆଉ ଦୀର୍ଘ ବର୍ଷ ଧରି ବ୍ରି ବ୍ରିଟିଶ ମାନେ ମଧ୍ୟ ଏଠାରେ ଯୁଦ୍ଧ କରିଥିଲେ। ସେ ଯୁଦ୍ଧ ଟା କଣ ଥିଲା ତ ହଁ ହଁ ଗରିଲା ଯୁଦ୍ଧ ଥିଲା ହେଲା। ମାନେ ବଢିଆ ଲାଗୁଛି ଆର ଶୁଣିବାକୁ ଯେତିକି ବଢିଆ ଲାଗୁଛି ଆର ଗଳି ଗଳି ବୁଲିଲେ ବି ବଢିଆ ଲାଗୁଚି। ଆଉ ଗୋଟେ କଥା ଜାଣିଚ ଅ ଓଡିଆ ଭାଷା ମଧ୍ୟ ଓଡିଆ ଭାଷା ଆନ୍ଦୋଳନରେ ସମ୍ବଲ ପୁର ବି ଭୂମିକା ଅଛି। ଅଠରଶହ ପଞ୍ଚାନବେ ମସିହାରେ ବ୍ରି ଟିଶ ସରକାର ସମ୍ବଲପୁରରେ ଗୋଟେ କୋର୍ଟ କଚେରୀ କୁ ଓଡିଆ ଭାଷା ଉଠାଇ ହିନ୍ଦୀ ଭାଷା ପ୍ରଚଳନ କରିଥିଲେ। ଏହା ବିରୁଦ୍ଧରେ ସମ୍ବଲପୁରର ଜନସାଧାରଣ ଏବଂ ସାହିତ୍ୟିକ ମାନେ ତୀବ୍ର ଆନ୍ଦୋଳନ ମଧ୍ୟ କରିଥିଲେ। ଶେଷରେ ବା ଉଣେଇଶ ତିନି ମସିହାରେ ବ୍ରିଟିଶ ସରକାର ପୁର୍ନବାର ଓଡିଆକୁ ସରକାରୀ ଭାଷାର ମାନ୍ୟତା ଦେଇଥିଲେ। ସେଇ ଯୋଉ ଆନ୍ଦୋଳନ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଭୁ ଭିତ୍ତିଭୂମି ସଜେଇଥିଲା। ଆଉ କଳା ସଂସ୍କୃତିରେ ତ ସମ୍ବଲପୁର ସବୁଠୁ ଆଗରେ। କାରଣ ଏଠି ସମ୍ବଲପୁରରେ ନିଜର ଅଛି କହିବାକୁ ଗଲେ ସମ୍ବଲ
ଆଉ ସେଠି ପା ଫେମସ ସମ୍ବଲପୁର ଶାଢ଼ୀ ହଁ କହିଲ ଠିକ କଥା।
ବିଭିନ୍ନ କଲର ରେ ଧଳା ରଙ୍ଗର ଆଦିବାସୀ ଚିତ୍ର ହାତୀ, ଘୋଡା, ବଗ କାଉ ସବୁ ଆଙ୍କି ଦେଇଛନ୍ତି ପୁରା ଶାଢୀ। ଆଉ ଶାଢୀର ଦାମ ଭାଇ ଯେ ତ ସେ ନିଜେ ବନାଉଛନ୍ତି ନା। ଶାଢୀର ଦାମ ସବୁ ଛଅ ହଜାର ସାତ ହଜାର ରୁ ଷ୍ଟାର୍ଟିଂ। ଆଉ ବହୁତ ସୁନ୍ଦର ଲାଗୁଚି। ଶାଢୀ ନା ପୁରା ପିଓର ପିଓର ସମ୍ବଲପୁରୀ ଶାଢ଼ୀ ଯଦି କହିବ ଏଠି ମିଳିବ। ସମ୍ବଲପୁରୀ ଡ୍ରେସ। ଆଉ ଜାଣିଚ ସେମାନଙ୍କୁ ଯୋଉ ଛୋଟ ଛୋଟ ଆଦିବାସୀ ମାନେ ରହୁଛନ୍ତି ହଁ ହଁ ସିଓର ତମ ପାଇଁ ମୁଁ ଗୋଟେ ଶାଢୀ ଏକ୍ସଟ୍ରା ବାଛିିକି ରଖି ସାରିଲିଣି। କାରଣ ଯେବେ ଯିବି ଆଗ ତମକୁ ନେଇକି ସେ ଶାଢୀ ହିଁ ଦେଇକି ଆସିବି। ବଢିଆ ଲାଗିଲା ମାନେ ସେ ବୁଲାବୁଲି ମଧ୍ ମଜା ମସ୍ତି ଏଇଠି ଚାଲିଚି ମୋର। ଆଉ କହୁଥିଲେ କି ସେ ମଉସା ଏବେ ଅପେ କ୍ଷା ନୂଆଖାଇ ଟାଇମ ରେ ନା ବହୁତ ବଢିଆ ମଜା ହୁଏ। କାରଣ ନୂଆଖାଇ ହଉଛି ଏଠାକାର ପ୍ରଧାନ ପର୍ବ ଏଠାରେ ନୁହଁ ଛୋଟ ରୁ ଆରମ୍ଭ କରିକି ତାଙ୍କର ବୁଢା ପର୍ଯ୍ୟନ୍ତ ସମସ୍ତେ ନୂଆ ଖାଇରେ ନୂଆ ପିନ୍ଧନ୍ତି। ଆଉ ତାଙ୍କ ପୂର୍ବପୁରୁଷ ସ ମାନଙ୍କୁ ମନେ ପକେଇକି ନୂଆ ଚାଉଳରେ ତିଆରି କରିକି ଆଗ ତାଙ୍କ ସମ୍ବଲପୁରୀ ମା ତାଙ୍କୁ ପୂଜା ଭୋଗ ଲଗାଇ ସାରିଲା ପରେ ସେମାନେ ସବୁ ନୂଆ ଖାଆନ୍ତି। ଆଉ ସମସ୍ତେ ସେ ସମସ୍ତଙ୍କୁ ନୂଆଖାଇର ଭେଟ୍ ଘାଟ ର ଶୁ ଶୁଭେଚ୍ଛା ଜଣାନ୍ତି। ବଢିଆ ମଜା ଲାଗେ। ବଢିଆ ମଜା ଲାଗୁଚି ସମଲେଶ୍ଵରୀ ମନ୍ଦିର ଯାଇଥିଲି ନା। ମା ସମଲେଶ୍ଵରୀ ମନ୍ଦିର ଯାଇଥିଲି ଏଇଠି ମାଙ୍କ ଙ୍କୁ ମୁଁ ମୁଣ୍ଡିଆ ମାରୁଚି। ମା ମତେ ଯିବାକୁ ପୁଣି ଥରେ ସୁଯୋଗ ଦିଅନ୍ତୁ। ଯୋଉଟା ମୁଁ ଯୋଉଟା ମୁଁ କହୁଚି ଆଉ ଯୋଉଟା କରୁଛି ତାଙ୍କ ଆଶୀର୍ବାଦ ରେ। ଆଉ କରନ୍ତୁ ପୁଣି ଥରେ ତାଙ୍କୁ ଯାଇକି ଦର୍ଶନ କରିବାରେ ମତେ ସୁଯୋଗ ମିଳୁ। ପରିବାର ସହିତ। ଆଉ ଜାଣିଛ ଏଠି ଗୋଟେ ବକ୍ର ବକ୍ର ମନ୍ଦିର ଅଛି। ବକ୍ର ମନ୍ଦିର ନା ଶିବ ମନ୍ଦିର ହେଲା ଶିବ ମନ୍ଦିର କୁ ବକ୍ର ମନ୍ଦିର ସେଠି ଗୋଟେ ନାଁ ଦିଆଯାଇଛି। ଭଲ କିଛି ଗୋଟେ ପଳେଇ ଯାହା ଆଉ।
ହଁ ହଁ ଯାହା ହଉ ସେଠି ଯାଇକି ଏତେ କଥା ଜାଣିଲ ଆଉ କଣ।
ହଁ ଆଉ ଜାଣିଛୁ ସମ୍ବଲପୁରର ବରା ବରା ଟା ଏତେ ଓ।
ହଁ ହଁ ସେପଟ ତ ବରା ଆଉ। ହ୍ୟାଲୋ।
ଦିତିଜ କଣ କହିଲ ଏ ବି। ହ୍ୟାଲୋଁ ହଁ ମୁଁ କହିଲି ମୁଁ କହିଲି କି ମୁ କହିଲି ଯଉ
ହୁଁ ହୁଁ।
ଏପଟେ ନା ସେମତି ଗୋଟେ ଚାରୁ ଟାଇପ ର ବନଉଛନ୍ତି। ମାନେ ପାଣିରେ ମାନେ କଇଆ ପକେଇ ଦଉଛନ୍ତି ସେଥିରେ ନୁହଁ କି ଲଙ୍କା ରସୁଣ ପକେଇକି ସେ ଗୋଟେ ଚାରୁ ତିଆରି କରୁ ହଁ ହଁ ଚାରୁ ଗୋଟେ ତିଆରି କରୁଛନ୍ତି। ଯୋଟା ଭାତରେ ଗୋଇଦେଉଛନ୍ତି ଟେଷ୍ଟି ଲାଗୁଛି। ମୁଁ ଭାଭିଲି ବୋଧେ ଭଲ ଲାଗେନି ଆଉ ରାଜମା ଚାଉଳ ଏମିତି ବନଉ ମ ଯେମିତି ସେମାନେ କଣ କହିବେ ମାନେ ହୋଟେଲ ରେ ଯେମିତି ବନାନ୍ତି ପୁରା ବଢିଆ। ଖାଇବା ସବୁ ଏପଟେ ଟିକେ ଟିକେ ଭଲ ଅଛି ତମେ ବି ଆସିଲେ ଭଲ ଖାଇ ପାରିବ। ଓଡିଆ ଓଡିଆ ଲୋକ ତ ଭଲରେ ଖାଇପାରିବେ। ସେମିତି କିଛି ନାହିଁ। ଫେମସ ଅଛି ଏଠି କଣ କହିଲେ ମାନେ ରସାବଳୀ ତ ଫେମସ କେନ୍ଦ୍ରାପଡାରେ। କିନ୍ତୁ ଏଠି ବି ଟିକେ ଭଲ ଅ ସେମିତି ଆମେ ମନା କରିପାରିବାନି।
ସେଇଟା ଲୋକ ବି ବହୁତ
ଆଉ କଣ କହିବି ସ ସମ୍ବଲ ଆଉ ତମେ କୁହ ତମ କଥା କହ ମୁଁ ତ କଣ ସମ୍ବଲପୁରରୁ ଆଇ କିଛି ବି ଗାଈ ହଉଛି ସମ୍ବଲପୁରୀ ହଁ
ହଁ ହ ତମେ ତ ଯାଇଛ ସେଠିକି ଆମେ ତ କେବେ ଯାଇନାହୁଁ ଆଉ ଯାଇଥିଲେ ମୁଁ କଣ କହିଥାନ୍ତି ଆଉ ଉ
କୋଉ ଭଲ ଅଛନ୍ତି ତାଙ୍କ ସାଏପଟେ ଅ କେମଛ ଅଁ ଅଁ ମିଠା ସେ କହିବାକୁ ଗଲେ ଯେମିତି କିି ଯେତେବେଳେ ଆସିଲି ପ୍ରିଉନ୍
ହୁଁ ହ
ହଁ ଯେମିତି କିି ମୁଁ ଆସିଲି ସେ ଦିଦି ନୁହଁକି ମୋ ବେକରେ ଆଣିକି ଗାମୁଛା ପକା ଗାମୁଛା ମୁଁ କହୁଛି ବଟ ସେ ଯୋଉ କଣ କୁହନ୍ତି ଦୋ ମାନେ ଯୋଉ ପକାନ୍ତି ଯୋଉ ସମ୍ମାନ ଜଣେଇବା ପାଇଁ ହଁ ଅ ଅ ମ ହଁ ଅ ଆଉ ସମ୍ମାନ ଜଣେଇବା ପାଇଁ ସେ ଯୋଉ କୁହନ୍ତି କଣ କହିଲ ଅ ଅ କଣ ଗୋଟେ କୁହନ୍ତି ତାଙ୍କର ଗୋଟେ ହଉଛି କଣ ତ ଟ୍ରାଡିସଲ ଗୋଟେ ଷ୍ଟାଇଲ ଗୋଟେ କୁହନ୍ତି ରୁହ ମୋର ମନେ ବି ପଡୁନି ଅ ବଢିଆରେ କହିଲେ ସିଏ
ହୁଁ ହୁ ସେଟା ତମ ପାଇଁ ଭଲ ପାଇବା ଥିଲା ଆଉ ହ ହୁଁ ମାନେ ସେଟା ତମ ପାଇଁ ଭଲ ପାଇବା ଥିଲା ତାଙ୍କର
ହଁ ଅ ତାଙ୍କର ବହୁତ ଭଲ ପାଇବା ଥିଲା ମାନେ ସେ ତାଙ୍କର ଟ୍ରାଡିସନ ଆଉ ସମ୍ବଲପୁରକୁ ରିପ୍ରେଜେଣ୍ଟ କରିଥିଲେ ଯେମିତି ଜଣେ ଆରେ ଆମେ ତ ବାହାରୁ ଆସିଛେ ନା ସିଏତ ଆମକୁ ଭଲରେ ହିଁ କହିବେ
ହଁ ଅ ଅ
ବଢିଆ ଲାଗିଲା ତାଙ୍କ ସହିତ କଥା ହେଇକି ତାଙ୍କର ସବୁ ମାନେ କଣ କହିଲ ସବୁ ଶୁଣିକି ସ୍ଵାଗତ ତମ୍ ହଁ ମାନେ ହଁ ଆରେ ୟାର ମୁଁ ଭୁଲିଗଲି ସେପା ଜୁହାର କହିଲେ କି ଦିଦି ଜୁହାର ହଁ ଅ ଆ ଆ ଆମେ ଯେମିତି ନମସ୍କାର ଜୟ ଜଗନ୍ନାଥ ହଉଯେ ସେ କହୁଛନ୍ତି କି ଦିଦି ଜୁହାର ଆସିଲାବେଲେ ଆସିଲାବେଲେ ଏ ଏ କଣ ଆସିଲାବେଲେ ଆମକୁ ଆ ହଁ ଏମତି ଗୋଟେ କଣ କହିଲେ ମମ୍ ହ ହ ଡର ନହି ଲାଗାକା ଏମିତ ଏମିତି କଣ ଗୋଟେ କହିଲେ ୟାର ମୋ ପାଟିରେ ପସୁନି କିନ୍ତୁ ବଢିଆ କହିଲେ ମୁଁ ଏମିତି ପରା ମୁଁ ତାଙ୍କୁ ଅନେଇକି ବୋଲି ମୁ ମୁଁ କହିଲି ଯଦି ମୁଁ ଚାରିିଦିନି ରହିବି ତ ବୁଝିପାରିବି ନହେଲେ ମତେ ଯଦି ଭାତ ଖାଇବାକୁ ବି ଡାକିବେ ମୁଁ ବୁଝିପାରିବିନି ଶଳା ମୁଁ ଚାରିଦିନ ଉପାସ ରହିଯିବି ଏଠି।
ହୁଁ ହୁଁ।
ତି ଫିଲ୍ ହେଲା। କିନ୍ତୁ ଭଲ ଲୋକମାନେ ବହୁତ ଭଲ ଖାଦ୍ୟ ଇଏ ସିଏ ଜଣେ ଯଦି ଓ ବାହାରୁ ଜଣେ ଲୋକ ଆସିବ ସିଏ ଆରମସେ ସେଠି ରହିପାରିବ ଖାଇପାରିବ। ସବୁ ଲିମିଟେଡ ବି ଅଛି ହୋଟେଲବି ସବୁ ଲିମିଟେଡ ମାନେ ପଇସାବି ଭଲ ନଉଚନ୍ତି ତାଙ୍କର ସବୁ ଆଉ କଣ କୁହନ୍ତି ଉମ୍ ଟ୍ରିଟ୍ କରେବି ବହୁତ ଭଲବି କରନ୍ତି। ଟ୍ରିଟ। ଖୁସି ଲାଗୁଚି ଦେଖି ଆପଣ ଙ୍କ ସମ୍ବଲପୁର କେବେ ଆସିଲେ ଆମେ, ଆରେ ଆସିଲେ କଣ ତମର ମୋର ସାଙ୍ଗ ହେଇକି ସମ୍ବଲପୁର ଆସିବା ଆମର ଗୋଟେ ପ୍ଲାନିଂ ଅଛି ନା ସମ୍ବଲପୁର ଆସିବାର ଦିଦି। ମୁଁ ଯାଆ ହଉ ଆଗୁଆ ଟିକେ ପଳେଇ ଆସିଲି ମୋ କାମ ଯାହା ହଉ ଭଲ ହେଇଚି ମୋର କି ଜାଣିପାଇଲି ଆ ତମର ମୋର ଯେବେ ସମ୍ବଲପୁର ଆସିବା ଗଳି ଗଳି ଆମକୁ ବନାରସ ବୁଲିଲା ଭଳିଆ ଲାଗିବ।
ଅ ହଁ ହ ଠିକ ଅଛି ଠିକ ଅଛି।
ହଉ ତମେ ବୋଧେ ବ୍ୟସ୍ତ ଅଛ। ଯାହା ହଉ ମୋ ପାଇଁ ଏତେ ସମୟ କାଢି ମୋ ସହିତ କଥା ହେଲ ମୁଁ ତମକୁ ଏ ସବୁ ସେୟାର କରିପାଇଲିି ଯାହା ହଉ ମୁଁ ଖୋଜୁଥିଲି। କାହାକୁ ଗୋଟେ କହିବି? ହଉ ଧନ୍ୟବାଦ ଦିଦି। ଆମେ ପୁଣି ଥରେ କଥା ହବା। ଶୁଭ ସନ୍ଧ୍ୟା। ରଖ୍
ହଁ ହଁ ହଁ।